ଆ ଆଜ୍ଞା ନମସ୍କାର।
ନମସ୍କାର ଆଜ୍ଞା କେମିତି ଅଛନ୍ତି ଆଜ୍ଞା?
ଭଲ ଅଛି ଆଜ୍ଞା ଆପଣ କେମିତି ଅଛନ୍ତି?
ହଁ ମୁଁ ବି ଭଲ ଅଛି ଆଜ୍ଞା। କଣ କରୁଥିଲେ ଆଜ୍ଞା?
ନାହିଁ ଆଜ୍ଞା ଏବେ ଟିକେ ଖାଇକି ଜଷ୍ଟ ଏଣେ ବସିଥିଲି।
ଖାଇ ସାରିଲେଣି ଆଜ୍ଞା?
ହଁ।
ଆଜ୍ଞା ଆଜ୍ଞା ନାଇଁ ଆଜ୍ଞା ଖାଇନି ଆଜ୍ଞା ଆଉ ଟିକେ ପରେ ଖାଇବି ଆଜ୍ଞା।
ଆପଣଙ୍କ ଘରେ କେମିତି ଅଛନ୍ତି ସବେ?
ହଁ ଆଜ୍ଞା ଭଲ ଅଛନ୍ତି। ସମସ୍ତେ ଭଲ ଅଛନ୍ତି ବାପା ଭଲ ଅଛନ୍ତି ଆଜ୍ଞା ମା ବି ଭଲ ଅଛନ୍ତି। ଆପଣଙ୍କ ଘରେ ସମସ୍ତେ କେମିତି ଅଛନ୍ତି ଆଜ୍ଞା?
ରନ୍ ରନ୍ ସମସ୍ତେ ସୁସ୍ଥ ଅଛନ୍ତି ମୁଁ ଟିକେ ଆଜି ଟିକେ ଜର ଜର ଲାଗୁଥିଲା କିନ୍ତୁ ଏବେ ଭଲ ଲାଗୁଛି ଟିକେ।
କଣ ହେଲା ଆପଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ୍ ହେଲା ଆଜ୍ଞା?
ଏବେ ଯେମିତି କିି ସକାଳେ ଖରା ହେଇଯାଉଛି ସନ୍ଧ୍ୟାରେ ବର୍ଷା ହେଇଛି ଟିକେ ମୌସମ ବଦଳୁଛିତେ ସେଥିପାଇଁ ଟିକେ ଲାଗିଲା ଆଉ।
ଆଜ୍ଞା ଆଜ୍ଞା ଆଜି ଆପଣଙ୍କ ପଟେ ଜଳବାୟୁ ସ୍ଥିତି କେମିତି ଥିଲା ଆଜ୍ଞା କିପରି ଥିଲା?
ଆଜି ଟିକଏ ଖରା ଥିଲା ଆଜି ତ ସେମିତି କିଛି ବର୍ଷା ପାଗ କରିନଥିଲା। ଟିକେ ବୁଲି ବୁଲି ଥିଲା ହାଲକା ଗରମ ଲାଗିଲା ଆଉ।
ଆଜ୍ଞା ବର୍ଷା ଆଜି ହେଇନି ଆଜ୍ଞା?
ନା ଆଜ୍ଞା ଆଜି ବର୍ଷା ହେଇନି।
ଆଜ୍ଞା ଆଜ୍ଞା ଦିନ ଯାକ ଆଜି ଖରା ର ପ୍ରଭାବ ଟା କେମିତି ଥିଲା ଆଜ୍ଞା?
ଆ ଆଜି କିଛି ଦିନ ଅପେକ୍ଷାରେ ଆଜି ଟିକେ କମ୍ ଥିଲା କିନ୍ତୁ ବର୍ଷା ଆଜି ହେଇନି।
ଆଜ୍ଞା ଆଜ୍ଞା ହଁ ହଁ।
ସହି ହଉଥିଲା ସେମିତି କିଛି ହେଇନି ଏବର୍ଷ
ଆଜ୍ଞା ଆଜ୍ଞା ଆଜ୍ଞା ଆଉ ସନ୍ଧ୍ୟା ସମୟରେ ବର୍ଷା ହେଇନି ଆଜ୍ଞା?
ନା ଆଜ୍ଞା ଆଜି ହେଇନି ବର୍ଷା।
ଆଜ୍ଞା ଆଉ ଆଜି ଆପଣଙ୍କର ଦିନ ଚର୍ଯ୍ୟା ଟା କିପରି ରହିଲା ଆଜ୍ଞା?
ଆ ଭଲ ଭଲ ଆଜ୍ଞା ମୋ ସକାଳୁ ଉଠିକି ମୋ ନିତ୍ୟ କର୍ମ ନିତ୍ୟ କର୍ମ ସରିକି ସବୁ ମୋ ଯେଉଁ କାମ ଥିଲା ସବୁ ସରେଇ ଦେଇଛି।
ଆଜ୍ଞା। ଆପଣଙ୍କର ଶିକ୍ଷା ସମାପ୍ତ ହୋଇସାରିଲାଣି?
ହଁ।
ଆଜ୍ଞା ଆଜ୍ଞା।
ବର୍ତ୍ତମାନ ମୋର ଯୁକ୍ତ ଦୁଇ ସରିଛି।
ଆଜ୍ଞା ଆଜ୍ଞା ଆପଣଙ୍କର ଅ ବିଦ୍ୟାଳୟ ପାଠ୍ୟକ୍ରମ ସବୁ ସରିଯାଇଛି ବର୍ତ୍ତମାନ ଯୁକ୍ତ ଦୁଇରେ ଆପଣ ଅଛନ୍ତି।
ହଁ।
ଆଜ୍ଞା ଆଜ୍ଞା ପଢାପଢିରେ ଆପଣଙ୍କର ରୁଚି କିପରି ଆଜ୍ଞା?
ପଢ଼ାପଢ଼ିରେ ମୋ ରୁଚି ବେଶ ସେମିତି କିଛି ନାହିଁ କାହିଁକି ମୁଁ ବେଶୀ ଯେମିତିକି ବହୁ କିଛି ମୁଁ ଜାଣେ। କରିବାକୁ ଟ୍ରାଏ କରେ ଖାଲି ଅ ପ ପାଠ ପଢ଼ା ଉପରେ ମୁଁ ରହିବାକୁ ଚାହେଁନି।
ଆଜ୍ଞା।
ଭଲ ଲାଗେ କିନ୍ତୁ ମୁଁ ସେମିତି କାହା ଯେମିତିକି ସମସ୍ତେ ପଢ଼ନ୍ତି ଦିନ ଭରପୁରା ସେମିତି ମୁଁ ପଢ଼ିପାରେନି।
ଆଜ୍ଞା ସମସ୍ତ ବିଷୟବସ୍ତୁ ଆପଣଙ୍କୁ ଭଲ ଲାଗେ ନା ସେମିତି କିଛି ରୁଚି କୌଣସି ବିଷୟରେ ନଥାଏ। କି କୌଣସି ସ ବିଷୟଟି ଅଧିକ ଭଲ ଲାଗୁଥାଏ?
ଏମିତି ଯେମିତିକି ବିଜ୍ଞାନ ମୋତେ ଭଲ ଲାଗେ।
ଆଜ୍ଞା।
ଆ ଗଣିତ ଟିକେ କଷ୍ଟକର ଲାଗେ ଟିକେ ଯୋଉ ପ୍ରଶ୍ନଗୁଡ଼ା କରିବା ପାଇଁ ଟିକେ ଟାଇମ ଲାଗିଯାଏ।
ଆଜ୍ଞା ଆଜ୍ଞା।
ଆଉ ଯେମିତିକି ଆମ ଏଇ ରହୁଛି ସାମାଜିକ ବିଜ୍ଞାନ ସେଇଟା ମୁଁ ବହୁତ ଭଲ ଲାଗେ ମତେ ପଢିବା ପାଇଁ।
ଆଜ୍ଞା ଆଜ୍ଞା।
ରାଜତନ୍ତ୍ର ଦେଶତନ୍ତ୍ର ବିଷୟରେ ସେମିତି ପଢ଼ିବାକୁ ଭଲ ଲାଗେ ମୋତେ।
ଆଜ୍ଞା ଆଜ୍ଞା ଆପଣ ହଁ ଘରେ ସମସ୍ତେ ଆପଣଙ୍କୁ ପଢା ପ୍ରତି ପ୍ରୋତ୍ସାହନ କରନ୍ତି?
ହଁ ସମସ୍ତେ ଅ ଯୋଉ ତାଙ୍କ ଯୋଉ କର୍ମ ରହେ କି ଗୋଟେ ପିଲା କେମିତି ପଢ଼ିପାରିବ କଣ ନାହିଁ ସେ ବେଶୀ ଧ୍ୟାନ ଦିଅନ୍ତି ସମସ୍ତେ।
ଆଜ୍ଞା ଆଜ୍ଞା। ଆଉ କଣ ଖବର ଆଜ୍ଞା ଆଉ ସବୁ ଆପଣଙ୍କର ଅ ଅଞ୍ଚଳରେ ଏ ଚାଷ ବାସର କାର୍ଯ୍ୟକ୍ରମ କିପରି ଚାଲିଚି ବର୍ତ୍ତମାନ ତ ଚାଷ ବାସ କାର୍ଯ୍ୟକ୍ରମ ଆରମ୍ଭ ହୋଇସାରଲାଣି। ଆପଣଙ୍କର ଅଞ୍ଚଳରେ ଚାଷ କାର୍ଯ୍ୟ ତ୍ୱରାନ୍ୱିତ ହେଲାଣି?
ଏନା ଆଜ୍ଞା ଏବେ ଯେମତି କି ଏବେ ଗୋଟେ ଧାନ ଚାଷ କଟା ହେଇଛି ତାହେଲେ ଆଉ କି କି କିଛି ଦିନ ଅ ପରେ ଯେମତିକି କି ଟିକେ ହାଲକା ବର୍ଷା ପଡ଼ିବ ତାପରେ ଯାଇକି ଆଉ କରିପାରି ଆଉ ଚାଷ ହବ ଆଉ ଗୋଟେ ଥରେ ବୁଣିବେ ସେଇଠି ଧାନ।
ଆଜ୍ଞା। ଆ କେଉଁ କେଉଁ ଚାଷକୁ ଆପଣଙ୍କ ଅଞ୍ଚଳରେ ବେଶୀ ପ୍ରାଧାନ୍ୟ ଦିଆଯାଏ?
ଦେଖିବା ଆଜ୍ଞା ଆମ ଏଇଠି ମୁଖ୍ୟତଃ ଧାନ ଚାଷ କରନ୍ତି। ମ୍ ଆ ଯେମତି କିି ଏବେ ଜ-ଜଡ଼ା ଚାଷ ହୁଏ।
ଆଜ୍ଞା।
ଏ ଜଡ଼ା ଏବେ ଯେମତିକି ଡାଲି, ମୁଗ, ହରଡ଼ କାନ୍ଦୁଲ ଏବଂ ପନିପରିବା ଚାଷ ହୁଏ।
ଆଜ୍ଞା।
ଆଜ୍ଞା ଆମ ପଟରେ ଆଉ ଗୋଟେ ଜିନଷ ବି ଧାନ ପରେ ଯୋଉଟାକୁ ଧାନ ପରେ ଯୋଉଟା କି ବେଶୀ ମାତ୍ରାରେ ହୁଏ ତାହେଲେ ସେଇଟା ହୋଉଚି କପା।
ଆଜ୍ଞା ଆଜ୍ଞା।
ଆମ ଏଇ ଅଞ୍ଚଳର କପାଟା ବେଶୀ ତି ଗୁଣବାନ କ-କପା ବାହାରିଏ।
ଆଜ୍ଞା।
ନା ଦେଶୀଗୁଡ଼ା ଯୋଉ ଅନୁଷ୍ଠାନ ଗୁଡ଼ା ବି ସମସ୍ତେ ନିଅନ୍ତି ଅ ତାଙ୍କ କାର୍ଯ୍ୟ ପାଇଁ ଆଉ ବେଶୀ ବୋହୁତ ଭଲ କ-ଅ-କପା ବାହାରେ ଯେମତି କିି ବୋହୁତ ଅ ଏମ୍ ଯେନ୍ ଯେତିକି ଲୁଗା ବା ଅଛନ୍ତି ଲୁଗା ବନେଇବା ଯୋଉ ଲୋକମାନେ ସିଏ ଏଇଠିକ୍ କୁ ନେଇକି ଯାଆନ୍ତି ଆମ ଅଞ୍ଚଳରୁ।
ଆଜ୍ଞା।
ଗୋଟେ ନାମୀ କମ୍ପାନୀ ଅଛି ସିଏ ବି ନେଇକି ଯାଆନ୍ତି ଏଇଠୁରୁ।
ଆଜ୍ଞା ଆଜ୍ଞା ଆପଣଙ୍କ ଅଞ୍ଚଳରେ ଚାଷ ବ୍ୟତୀତ ଅ ଅନ୍ୟ କୌଣସି କାର୍ଯ୍ୟକୁ ଉ ଉ ବେଶୀ ଗୁରୁତ୍ୱ ଦିଅନ୍ତି ନା କେବଳ ଚାଷକୁ ଗୁରୁତ୍ବ ଦିଅନ୍ତି।
ଏବେ ଯେମତି କିି ଆଜ୍ଞା ଅଛନ୍ତି ଆମ ଦେ ଓ ଅ ଦିନ୍ ଦିନକିଆ ମଜଦୁର ଅଛ ଅଛନ୍ତି।
ଆଜ୍ଞା।
ଏବେ ଯେମତି ଘର କାମ ହେଲା କି କ୍ କିଛୁ କାମ ରହିଲା ତ ସେ ସେଥିରେ ବେଶୀ ଯାଆନ୍ତି।
ଆଜ୍ଞା।
ଆପଣ କଣ ଲାଗୁ ଚି ଆଜ୍ଞା ଯେମତି କିି ଏବେ ଲୋକ ଦାଦନ ଖଟିବାକୁ ବାହାରକୁ ଯାଉଛନ୍ତି ମୁଖ୍ୟତଃ କଣ ରହିପାରେ ସେ କାରଣ?
ମୁଖ୍ୟତଃ ମୁଁ ଯାହା ଭାବୁଚି ଯେ ଲୋକଙ୍କ ପାଖରେ ରୋଜଗାରର ପନ୍ଖା ଅ ସବୁ ଅଞ୍ଚଳରେ ହୋଇପାରୁନାହିଁ। ଲୋକ ବାଧ୍ୟ ହେଇ ରୋଜଗାର ପାଇଁ ବାହାରକୁ ଅ ରାଜ୍ୟ ଉପରେ ନିର୍ଭରଶୀଳ ହେଉଛନ୍ତି। ଯଦି ବହୁତ ପ୍ରକାର ଅନୁଷ୍ଠାନ ଶିଳ୍ପାନୁଷ୍ଠାନ ଗୁଡ଼ିକ ଯଦି ସୃଷ୍ଟି କରାଯାଏ, ଲୋକଙ୍କର ରୋଜଗାର ପାଇଁ ଯଦି କିଛି ଅ ପନ୍ଥା ତିଆରି କରାଯାଏ ଲୋକଙ୍କୁ ବିଭିନ୍ନ ଧନ୍ଦାମୂଳକ କାର୍ଯ୍ୟରେ ଯଦି ନିୟୋଜିତ କରାଯାଏ ତାହେଲେ ହୁଏତ ଲୋକ ନିଜ ଅଞ୍ଚଳ ଛାଡି ବାହାରକୁ ହଁ କାର୍ଯ୍ୟ ପାଇଁ ନଯାଆନ୍ତେ। ଯେହେତୁ ସେମାନେ ନିଜ ଅଞ୍ଚଳରେ ନିଜ ପାରିପାର୍ଶ୍ଵରେ ନିଜର ରୋଜଗାର ର ପନ୍ଥା କୁ ମେଣ୍ଟେଇ ପାରୁନାହାନ୍ତି ବା ରୋଜଗାର ର ଅ ସାଧନ କିଛି ତାଙ୍କ ପାଖରେ ଉପଲବ୍ଧ ହେଇପାରୁନାହିଁ। ସେଥି ଯୋଗୁଁ ସେମାନେ ବାଧ୍ୟ ହେଉଛନ୍ତି ତାଙ୍କ ରୋଜଗାର ର ପନ୍ଥା ତିଆରି କରିବା ପାଇଁ ବାହାରକୁ ଯିବା ପାଇଁ ବାଧ୍ୟ ହେଉଛନ୍ତି। ହ ଆଉ ଯଦି ରୋଜଗାର ର ପନ୍ଥା କିଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ହଉ ବା କୌଣସି ବି ସଂସ୍ଥା ଗତ ତରଫରୁ ହଉ ଯଦି ତାଙ୍କ ପାଇଁ କିଛି କାର୍ଯ୍ୟର ବନ୍ଦୋବସ୍ତ ହୋଇଯାଏ ତାହେଲେ ହୁଏତ ସେମାନେ ଆଉ ବାହାରକୁ ଦାଦନ ଖଟିବାକୁ ଯାଇ ନ ପାରନ୍ତି। ଯେଉଁ କାର୍ଯ୍ୟ ସେମାନେ ବା ହାର ଜାଗାକୁ ବା ନିଜ ଅଞ୍ଚଳ ଛାଡି ଯାଇକ କରୁଛନ୍ତି ଯଦି ସେଇ କାର୍ଯ୍ୟ ତାଙ୍କ ଅଞ୍ଚଳ ପାଖାପାଖିରେ ଯଦି ଉପଲବ୍ଧ ହୋଇପାରେ ହୁଏତ ସେମାନେ ଆଉ ବାହାରକୁ ଯାଇ ନ ପାରନ୍ତି। ମୋ ମତରେ ଏ ଆଜ୍ଞା ଆପଣ କଣ ଭାବୁଛନ୍ତି?
ମୋ ମତରେ ବି ଆଜ୍ଞା କାହିଁକି ଯେମିତି କିି ଆମେ ଦେଖୁଛୁ କି ଆମ ରାଜ୍ୟରେ କି ଆମ ଯୋଉ ଲୋକାଲିଟିରେ ଲୋକ ବେଶୀ ଛାଡ଼ିକି ଯାଉଛନ୍ତି ଯେମିତି କିି ଅ ଯେଉଁ ଟିୟର ୱାନ୍ ଟିୟର୍ ଟୁ ସିଟିକୁ ଯାଉଛନ୍ତି। ଦାଦନ ଖଟିବା ପାଇଁ କି ଦେଶ ବାହାରକୁ ବି ଯାଉଛନ୍ତି ଦାଦନ ଖଟିବା ପାଇଁ ଅ ଯଦି କିଛି ଅନୁଷ୍ଠାନ ବନେଇ ଉଁ ଅନୁଷ୍ ଷ୍ଠାନ ବନେଇବ କି ତାହେଲେ କିଛି ଯେଉଁ ସରକାରୀ ଚାକିରରି ଗୁଡ଼ାକ ଯେମିତିକି ବଢ଼ିବ
ଆଜ୍ଞା।
ତାହେଲେ ଲୋକ ବି ସେମିତି ଅ କାର୍ଯ୍ୟକର ତ ହେଇପାରିପାରିବେ।
ନୂତନ ନିଯୁକ୍ତି ସୃଷ୍ଟି କରିବା ପାଇଁ ପଡିବ।
ହଁ।
ଦେଖିବେ ଆଜିର ତାରିଖରେ ବହୁତ ଗୁଡିଏ ଅନେକ ମାନେ ଶିକ୍ଷାଗତ ଯୋଗ୍ୟତା ରଖି ମଧ୍ୟ ନିଯୁକ୍ତିର ସୁଯୋଗ ପାଇ ପାରୁନାହାନ୍ତି। ସେଇମାନ ଙ୍କ ପାଇଁ ନିଯୁକ୍ତି ର ସୁଯୋଗ ନିଶ୍ଚିନ୍ତ ଭାବରେ ସୃଷ୍ଟି କରିବା ଆବଶ୍ୟକ ରହିଛି। ନିଜ ଅଞ୍ଚଳରେ ହଉ ବା ନିଜ ରାଜ୍ୟରେ ହଉ ସେ ସବୁକୁ ଯଦି ଗୁରୁତ୍ଵ ଦିଆଯାଏ ହୁଏତ ସେମାନେ ନିଜ ଅଞ୍ଚଳ ଛାଡି ଆଉ କୁଆଡେ ଯାଇ ନ ପାରନ୍ତି।
ହଁ ଏବେ ଯେମ୍ତି କି ଲୋକ ବେକାରରେ ତାଙ୍କ ପାଇଁ ଯୋଉ ତାଙ୍କ ପାଖରେ ଡିଗ୍ରୀ ରହିକି ବି ସେ ଅ ତାଙ୍କ କିଛି କାର୍ଯ୍ୟ ମିଳୁନାହିଁ, ଏଇଟାର ମୁଖ୍ୟ କାରଣ ଗୋଟେ ଆଜିକାଲିର ମସିନ୍ ଯୁଗ ହେଇପାରେ, କାଇଁନା ମସିନ୍ ଯୁଗରେ ଆଜିକାଲି ଯୋଉ କାରଖାନ ଗୁଡ଼ା ସବୁ ମସିନ୍ ରେ ଚାଲୁଛି। ଲୋକର ସେ ବି ଆଉ ସେ ଆବଶ୍ୟକତା ନାହିଁ, ସେ
ହଁ ଏହା-ଏହା ମଧ୍ୟ ଆ ପଣ ଗୋଟିଏ ବହୁତ୍ ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁ କହିଲେ ଯେ ଯେଉଁ ଟେକ୍ନୋଲୋଜି ବା ପ୍ରଯୁକ୍ତିବିଦ୍ୟା ବ୍ୟବହାର ସତ୍ୱେ ମଧ୍ୟ ଆମର ଉଁ ଲୋକଙ୍କର ପାରିଶ୍ରମିକ ଟା ମଧ୍ୟ କମି ଯାଉଚି। ସେଇଟା ସେଇ ଯୋଉ ତାକୁ ମଧ୍ୟ ଆମୁକୁ ଟିକେ ଗୁରୁତ୍ବ ଦବା ପାଇଁ ପଡିବ।
ହଁ।
ମୁଁ ଆପଣଙ୍କ କଥାରେ ଏକମତ ଅଛି। ଆଜ୍ଞା।
ଠିକ୍ ଅଛି ଆଜ୍ଞା, ଭଲ ଲାଗିଲା ଆପଣଙ୍କ ସହିତ
ଆଜ୍ଞା-ଆଜ୍ଞା ବହୁତ୍-ବହୁତ୍ ଧନ୍ୟବାଦ୍ ଆଜ୍ଞା। ଆଜ୍ଞା-ଆଜ୍ଞା ନମସ୍କାର୍ ଆଜ୍ଞା।
ନମସ୍କାର୍।